କଣ କରୁଚ?
ମୁଁ ଅଫିସ୍ କୁ ଆସିଥିଲି ବସିଚି ଆପଣ କଣ କରୁଚନ୍ତି?
ଆଉ କଣ ଖାଇବେ?
ଏବେତ ଜଷ୍ଟ ଆସିଲି ଅଫିସ୍ ରୁ କିଛିବି ଖାଇନି ଆଜ୍ଞା ଶୁଣାଯାଉଚି।
ହଁ କଣ ରାନ୍ଧିବନା ରାନ୍ଧିକି ରଖିଛ?
ଆଉ ମୁଁ ରାନ୍ଧିକି ରଖିଚି ଆଉ କିଛି ସମୟ ପରେ ଖାଇବି।
ନା ମୁଁ ଏବେ ଅଫିସ୍ ରୁ ଆସିକି ଜଷ୍ଟ ପହଲି କିଛି ବି ରୋଷେଇ ହେଇନି। ବାହାରେ ଖାଇଥିଲି କଣ ରୋଷେଇ କରିବୁ ରାତିରେ।
ହଁ।
ଆଉ ଆପଣ କେମିତି ଅଛନ୍ତି ଏବେ?
ଠିକ୍ ଠାକ୍ ଅଛି ତମେ କୁହ ଚଳିବ? ଆଉ। ତ ତମ ଘର ପାଖରେ କୋଉ ଗଛ ଅଛି କୁହ?
ଘର ପାଖରେ ଘର ପାଖରେତ ବହୁତ୍ ସାରା ଗଛ ଅଛି। ଏଇଲା ଆମର ଗୋଟେ ଆମ୍ବ ବଗିଚାବି ରହୁଚି ବହୁତ୍ ସାରା ଆମ୍ବବି ରହୁଚି। କେବେ କେବେ ତ ଆପଣ ଏବେ ଘରେ ଅଛନ୍ତି?
ନା ନା ବାହାରେ।
ବାହାରେ ତ ରଜରେ ଆପଣ କୋଉଠି ଥିଲେ ଘରେ ଥିଲେନା ବାହାରେ ଥିଲେ?
ନାଇଁ ଘରକୁ ଯାଇଥିଲି। ଆଉ ତ କିଛି ଏମତି ବୁଲାବୁଲି କଲୁତ ତାପରେ ଆସିଲି ଭାରି। ଆଉ ତମେ?
ନା ମୁଁତ ବାହାରେ ଅଛି ଘରକୁ ଯାଇନି ରଜରେ ରଜରେ ଜଷ୍ଟ ଏ ଦି ତିନି ଦିନି ପୂର୍ବରୁ ହିଁ ଆସିଲି ମୁଁ।
କଣ କହିଲ?
ଆପଣଙ୍କର ର ଘରକୁ ଯାଇଥିଲି ଘରକୁ ଜଷ୍ଟ ଦି ତିନି ଦିନି ପୂର୍ବରୁ ହିଁ ମୁଁ ଆସିଲି ବାହାରକୁ।
ହଁ। ରହୁଛନ୍ତିତ ସେ ସେମତି ଦୁଇ ତିନି ଦିନ ପାଇଁ ହିଁ ଯାଆନ୍ତି ଆସିବ ଓଡିଆ କୁହ ଭଲ ଲାଗିବ?
ଆଜ୍ଞା।
ମୁଁ କହିଲି ଓଡିଆ କୁହ ଓଡିଆ କହିଲେ ଭ ଭଲ ଶୁଭୁଚି ତମ କଥା। ହଁ ତ ଆମ୍ବ ବଗିଚା କୁହ।
ଆମ୍ବ ବଗିଚାତ ଆମର ସେଟି ବାଡ଼ିରେ ଆମ୍ବ ବଗିଚା ଆମ୍ବ ଗଛ ବହୁତ୍ ସାରା ଅଛି ଏଇଠିକି ଏବେ ରଜ ପାଇଁ ଆଗକୁ ବହୁସାରା ଆପଣଙ୍କୁ ଆମ୍ବ ଖାଇବାକୁ ଭଲ ଲାଗେ?
ହଁ ମତେ ଆମ୍ବ ଖାଇବା ପାଇଁ ଭଲ ଲାଗେ କଞ୍ଚାବି ଭଲ ଲାଗେ ପାଚିଲାବି। ଆଉ ତମକୁ?
ମୋତେ କଞ୍ଚା ଆମ୍ବ ବେଶୀ ଭଲ ଲାଗେ ପଚିଲା ଆମ୍ବ ଅପେକ୍ଷା। ତଥାପି । ଗାଁକୁ ଗଲେ ।
ଆ ମାନେ ତମ କଥା ଭଲ ସେ ଶୁଭା ଯାଉନି।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
ହଁ ହଁ।
ହ୍ୟାଲୋ?
ହଁ ହଁ ଶୁଣାଯାଉଛି କୁହ।
ହଁ। ତ ଘର ଆମ୍ବ ତ ମିଳେନି ବାହାରେ। ତ ବାହାରକୁ ଆସିଲେ କେବେ କେବେ ମା ଯଦି କିଏ ଯଦି ଗଲେ ଗାଁକୁୁ ଗଲେ କି ମା ପଠାନ୍ତି। ବାହାର ଲୋକଙ୍କ ହାତରେ।
ହଁ।
ଆପଣ ଏବେ ବାହାରେ ଯୋଉ ରହୁଛନ୍ତି ଏକା ରହୁଛନ୍ତି ନା ମିଶିକି କି ସାଙ୍ଗମାନଙ୍କ ସହିତ ରହୁଛନ୍ତି?
ସାଙ୍ଗମାନେ ଆମେ ମିଶିକି ରହୁଛୁ। ତ ହଁ ଆମେ ସମସ୍ତେ ଅଲଗା ଅଲଗା ରାନ୍ଧିକି ଖାଉ, ତ ଆମେ ନିଜେ ରାନ୍ଧୁଛୁ। ଆଉ ତମେ ନିଜେ ରାନ୍ଧ?
ହଁ ନିଜେ ରାନ୍ଧିକି ଆମେ ଦି ଜଣ ସାଙ୍ଗ ରହୁଛୁ ରୁମରେ। ଦି ଜଣ ସେମ ଅଫିସରେ, ସକାଳୁ ଯାଉଛୁ ସନ୍ଧ୍ୟାକୁ ଆସିକି ନିଜେ ପୁଣି ରୋଷେଇ କରିକି ଖାଉଛୁ।
ହଁ। ଆଉ କଣ କୁହ। ତମକୁ କଣ ଫଲ ମାନେ କଣ ଫଳ ଖାଇବା ପାଇଁ ଭଲ ଲାଗେ?
ଫଳ ତ ଏବେ ଯେହେତୁ ଗରମ ଦିନ ଚାଲିଛି ଗରମ ଦିନରେ ବେଶୀ ତ ଅ ଆମ୍ବ ତ ପାଚିଲା ଆମ୍ବ ମତେ ଏତେ ଭଲ ଲାଗେନି ବେଶୀ କଞ୍ଚା ଆମ୍ବ ଟା ଭଲ ଲାଗେ। ଏବେ ଯେହେତୁ ଲିଚୁ ଆସୁଛି ଲିଚୁ ବି ଭଲ ଲାଗେ।
ହଁ।
ତମକୁ କୋଉ କୋଉ ଫ- ଫଳ ଖାଇବାକୁ ଭଲ ଲାଗେ?
ମତେ ତ କହିବାକୁ ଗଲେ ସବୁ ଭଲ ଲାଗେ। ମାନେ ଯୋଉଟା ବି ଖାଏ ସେମିତି ତ ମୁଁ ଅଧିକ ଖାଇ ପାରିବିନି, କିନ୍ତୁ ଏମିତି କିଛି ଫଳ ନାଇଁ ଯେ ମତେ ଭଲ ଲାଗେନି। ମାନେ ବେଶୀ କିନ୍ତୁ କିଛି ଖାଇପାରେନି। ଯେମିତି କି ଆମ୍ବ ମତେ ଭଲ ଲାଗୁଛି ଖାଇ ଖାଇକି ଅଧିକ ଦିଟା ଖାଇବି କି କଣ? ମାନେ କଞ୍ଚା ଆମ୍ବ ହେଲେ ତ ଦିଟା ହବନି ଗୋଟେ ର ଅଧା ଖାଇବି। ଆଉ ଯଦି ପାଞ୍ଚିଲା ଆମ୍ବ ହେଲା ତ ଦିଟା ଖାଇପାରିବି। ତ ଏମତି ଯଦି, କିନ୍ତୁ ମୁଁ ଅଧିକ କିଛି ଖାଇପାରେନି ଏମତି।
ଓହୋଃ। ତ ଏବେ ଆଉ ବାହାରେ ବୁଲାବୁଲି କୋଉଠିକି ଯୋଜନା କରିନାହାନ୍ତି?
ନା। ସେମିତି କାମରୁ ସେମିତି କେବେ ଫୁର୍ସତ ମିଳିନି।
ବାହାରକୁ କେବେ ବୁଲାବୁଲି କରିବାକୁ ଇଚ୍ଛା ହୁଏନି?
ହଁ, ମାନେ ଆଗରୁ ଯେତେବେଳେ ଆମେ ଫାଙ୍କା ଥାଉ ସେତେବେଳେ ଯାଇଥିଲୁ। କିନ୍ତୁ ଏଇ କିଛି ଦିନ ହବ ମୁଁ ଟିକେ ଫାଙ୍କା ନାହିଁ ତ ସେମିତି ଯାଇନି। ତ କାମ ବ୍ୟସ୍ଥତାରେ ସେମିତି ବି ଇଚ୍ଛା ହେଇନିକି ମୁଁ ଏ ଜାଗାକୁ ଯିବି ବୋଲି।
ଯା ହଉ, ତ ଆପଣ ସବୁ ବର୍ଷ ଫ୍ୟାମିଲି ସହିତ କି ଘ-ଘର ଲୋକ ସହି ତ ବାହାରକୁ ବି କେବେ, ଆଜ୍ଞା। ପରିବାର ସହିତ ବାହାରକୁ କୁ ଯାଆନ୍ତିି ବୁଲାବୁଲି କରିବା ପାଇଁ?
ହଁ ଆମେ ଆର ବର୍ଷ ଯାଇଥିଲୁ, ତ ଏ ବର୍ଷ ସେମିତି କୁଆଡ଼େ ଯାଇନୁ।
ସ୍କୁଲ ବେଳେ ବି ଆପଣ ପିକ୍‌ନିକ୍ ଫିକ୍‌ନିକ୍ ପିକ୍ ନିକ୍ ହଉ
ନା ସେତବେଳେ, ନା ସେତବେଳେ ଆମେ ଏତେ ଯାଉନଥିଲୁ। ତ ଏବେ ଏଇ କିଛି ବର୍ଷ ହବ ତ ଆମେ ଯାଇଥିଲୁ ସମସ୍ତେ ପରିବାର ମିଶିକି। ତ କିନ୍ତୁ ଆଗରୁ ଏତେ ଛୋଟବେେଳେ ଏସବୁ ନଥିଲା।
ହଁ ତ ଏବେ ଆଗକୁ ବହୁତ ସାରା ପର୍ବ ଆସୁଛି ମତେ ତ ରନ୍ଧା ଏତ ଆଶେ ଯେହେତୁ ବାହାରେ ରହିଲା ପରେ କାହିଁକିନା ମୁଁ ଛୋଟବେଳୁ ଏତେ ରୋଷେଇ କରୁନଥିଲି ବାହାରେ ଏବେ ଆସିଲା ପରେ ବାଧ୍ୟତାମୁଳକ କରିବାକୁ ପଡୁଛି ଏବେ ରୋଷେଇ। ରୋଷେଇ ହେ ସେମିତି ବ୍ରେକଫାଷ୍ଟ ଜଳଖିଆରେ ସକାଳେ ଜଳଖିଆରେ ହଁ କେବେ କେବେ ମସଲା ଉପମା ହଉ କି ନର୍ ଯୋଉ ସାଧାରଣ ସିମେଇ ଟମାଟୋ ପିଆଜ ଦେଇକି ମସଲା ଟାଇପର ମିଳୁଛି ସେଟା ହଉ। ଆଉ ରାତିରେ କଣ? ସିମେଇ ଉପମା କାହିଁକି ନା ଆମ ଓଡିଶା ବରହମପୁର ସାଇଟରେ ରେ ବି ସିମେର କୁ ମସଲା ଟାଇପ ମସଲ ରେ କରନ୍ତି। ଆମ ପଟେ କଣ କ୍ଷୀର ସି ମସ ଯୋଉ ମିଲ୍କ
ଚିନି ପକେଇକି। ହଁ ନା ମୁଁ କିନ୍ତୁ ଦିଟା ଯାକ କରେ ତ ମତେ ଯେତେବେଳେ ଚିନି ଖାଇବା ପାଇଁ ଇଚ୍ଛା ଥାଏ ତ ମୁଁ ସେତେବେଳେ ଅମୁଲ ଦେଇକି ଚିନି ପକେଇକି କରେ। ନହେଲେ ମତେ ଟିକେ ଅ ମାନେ ଉପମା ଖାଇବା ପାଇଁ ଭଲ ଲାଗେ ଏଇଥିପାଇଁ କାରଣ ସେ ସେଥିରେ ଟିକେ ରାଗ ବାଲା ଥିବ ଆଉ ମସଲା ବି ଟିକେ ପଡିଥିବ ଆଉ ପରିବା ବି ପଡିଥିବ।
ଆମ ସେପଟେ ତ ଉପମା ସହିତ ମଟର ତରକାରୀ ବି ମିଳେ।
ହଁ
ତ ଆପଣ ଆଜି ଜଳଖିଆରେ କଣ ଖାଇଥିଲେ ସକାଳେ?
ହଁ ଜଳଖିଆରେ ମୁଁ ଖାଇଥିଲି ହ ମାନେ ସୁଜି ଉପମା କରି ଖାଇଥିଲି। ଅ ତାପରେ ମୁଁ ଖାଇଛି ଭା। ହଁ ତ ଆଗରୁ ଆମେ ମିଶିକି କରୁୁ ସେଠୁ କିନ୍ତୁ ଏବେ ଆମେ ସମସ୍ତେ ଅଲଗା ଅଲଗା କରିଛୁ ତ ମୋ ସାଙ୍ଗ ଜଣ ଏମିତି ଛାଡିଲେ। ତ ସେଥି ପାଇଁ। ଉପମା କରି ଖାଇ ଦେଲି। ତାପରେ ମୁଁ ଭାତ କରିଥିଲି, ଭେଣ୍ଡି ଆଳୁ ତରକାରୀ କରିଥିଲି, ଆଉ ଆଳୁ ଭର୍ତ୍ତା କରିଥିଲି। ତ ତାକୁ ଦୁଇଥର ହିଁ ଖାଇଲି। ମାନେ ମଧ୍ୟାହ୍ନରେ ଖାଇଥିଲି, ମଧ୍ୟାହ୍ନ ମାନେ କେତେବେଳେ? ହଁ ଦିଥର ହିଁ ତାକୁ ଖାଇଛି। ରାତି ପାଇଁ ହିଁ ଭାତ ଥିଲା ଭାତ ଗରମ କରିଦେଇଛି ଆଉ ସନ୍ତୁଳା ଟିକେ କରିଦେଇଛି ସେ ଆଉ ଖାଇବୁ।
ମୁଁ ବି ଖରାବେେଳେ ଆଳୁ ଭର୍ଟତା ହିଁ କରିଥିଲି ଆଳୁ ଭରତା ତା ସହିତ ଡାଲି।
ହଁ ତମ ତମେ ସନ୍ତୁଳା କର କେବେ ମାନେ ସନ୍ତୁଳା ଖାଇଛ?
ହଁ ଶନ୍ତୁଳା ଭଲ ଲାଗେ ଯେତେବେଳେ ଦେହ ଖରାପ ଥାଏ ଶନ୍ତୁଳା ଭଲ ଲାଗେ।
ହଁ ତ ଜଣେ ଜଣେ ସନ୍ତୁଳା ଏମିତି ଖାଆନ୍ତିନି ପରିବା ଯାହାକୁ ପସନ୍ଦ ନୁହଁନ୍ତି ତ ସେ ସନ୍ତୁଳା ଖାଆନ୍ତିନି।
ହଁ ସବୁପକାର ପରିବା ପକେଇକି ସନ୍ତୁଳା କଲେ ଭଲ ଲାଗେ ସନ୍ତୁଳାରେ ବସ୍ ଟମାଟୋ ଓଲି ଯୋଉ ଖାଲି ଯୋଉଟା ରସୁଣ ଛୁଙ୍କ ଦେଇକି ଗଲେ ଭଲ ଲାଗେ।
ହଁ ମୁଁ ତମେ ସେଇ କଥା ପଚାରିଥାନ୍ତି ତମେ ପିଆଜ ଦେଇ କର କି ରସୁଣ ଚଙ୍ଗ ଦେଇ କର?
ନା ମୁଁ ରସୁଣ ଛୁଙ୍କ ଦେଇକି ଭଲ ଲାଗେ ବେଶୀ ସନ୍ତୁଳା ଟା।
ହଁ ତ ମୁଁ ଆଗରୁ ପିଆଜ ପକେଇକି କରୁଥିଲି। କିନ୍ତୁ ଏଇ କିଛି ଦିନ ହବ ରସୁଣ ଛୁଙ୍କ ଦେଇ କରୁଛି।
ପିଆଜ ଟା ବେଶୀ ଭଲ ଲାଗୁଛି ନା ରସଣ ଟା ବେଶୀ ଭଲ ଲାଗୁଛି।
ହଁ ରସୁଣ ଟା ଭଲ ଲାଗୁଛି କିନ୍ତୁ ପିଆଜ ବି ସେମିତି କିଛି ଖରାପ ଲାଗେନି। ଭଲ ସେ କଲେ ପିଆଜ ପକା ବି ଭଲ ଲାଗେ।
ତୋ ତମେ ଏବେ ଯୋଉ ରୋଷେଇ କରୁଛ ନିଜେ ଏକା ହିଁ ଖାଉଛ?
ହଁ ନି କରେ ନିଜେ ଖାଏ ତ ଏମିତି ଯଦି ଭଲ କିଛି ଖାଇବା ମୁଁ କରିଥିବି ମନକର ଆଜି ବାର ଅଛି ତ ମୁଁ କିଛି ମାଛ ଆଣିଲି କି ଆଉ କିଛି ଆମିଷ ଆଣିଲି ତ ମୁଁ ଟିକେ କରିବି ମୋ ସାଙ୍ଗକୁ ଟିକେ ଦେବି। କିନ୍ତୁ ଏମିତି ସାଧା ଖାଇଲେ ମୁଁ ଏକା ହିଁ ଖାଏ କିଛି ଭଲ ଜିନିଷ ରାନ୍ଧେ ଦିଏ ମୋ ସାଙ୍ଗକୁ।
ଉଁ ତା ଭଲ ଲାଗିଲ ଖସି ଲାଗିଲ ଶୁଣିକି।
ହଁ ତ କିଛି ଗୋଟେ ଭଲ ଜିନଷ କଲେ ସାଙ୍ଗକୁ ନଦେଲେ ବା କେମିତି ଗୋଟେ ଏକା ଖାଇବି। ମୁଁ କିଛି ଯଦି ଭଲ ଗୋଟେ ରାନ୍ଧିଥିବି ଅନ୍ୟ ଜଣଙ୍କୁ ନ ଦେଲେ ଫାଇ ମାନେ କେମିତି ଫାଇଦା ହବନି ଏକା ଜାଗାରେ ରହିଲେ?
ହଁ। ତ ଏବେ ଆପଣ ରାତିରେ ଖାଇବା ରୋଷେଇ ସରିଗଲାଣି ନା ଯୋଉଟା ସ
ନାଇଁ ସରିଗଲାଣି ନା ନା ମୁଁ ଭାତ ରଖି ଦେଇଥିଲି ହଁ ମୁଁ ଭାତ ରଖିଦେଇଥିଲି ଭାତଟା ରାନ୍ଧଥିଲି ନା ଭାତ ଥିଲା ତାକୁ ଟିକେ ଗରମ କରିବି ଖାଇବି। ଆଉ ସନ୍ତୁଳା ଏବେ ଟିକେ ଅଳ୍ପ ଜଣେ ତ ଖାଇବା ପାଇଁ ଯାହା ଯେ ଅଳ୍ପ ସନ୍ତୁଳା ହବ। ତ ସନ୍ତୁଳା ତାକୁ ଟିକେ କରିଦେଇଚି ଆଉ କିଛି ସମୟ ପରେ ଖାଇ ସେ ଆଜି ଟିକେ ଖରା ହୋଉଥୁଲା ନା ତ ଅ ଗୋଟେ ତରକାରୀକୁ ବି ତିନି ଥର ଖାଇଲେ ବି ଭଲ ଲାଗିବନି। ତ ସେଥିପାଇଁ ମୁଁ ଦିଥର ହିଁ ଆଜି ଯେ ତୁ ମୁଁ ଫାଙ୍କାଥିଲି ମାନେ ଭଲ ଲାଗିବନ ଗୋଟେ ରାନ୍ ବି ତାକୁ ଯଦି ତିନିଥର ଖାଇବି ମାନେ ଟିକେ ସକାଳେ ଖାଇବି ଖରାବେଳେ ଖାଇବି ଫୁଣି ରାତିରେ ଖାଇବା ଆଉ କଣ ଭଲ ଲାଗିବ ତ ସେଥିପାଇଁ ଦିଥର ପାଇଁ ଯାହା ଆ ରାତିରେ ତାକୁ ଖାଇଲି ତ ରାତିରେ ଆଉ ଟିକେ ଅଳ୍ପ କିଛି କରିଦେଲି।
ପୁଣି ଏବେ ଘରକୁ ଯିବାର କେବେ ଯୋଜନା ଅଛି ଆପଣଙ୍କର? ଯେହେତୁ ଆପଣ ବାହାରେ ରହୁଚନ୍ତି ଆପଣ କେତେ ଦିନରେ ଥରେ ଘରକୁ ଯାଆନ୍ତି?
ଆ ସେମିତି ବି କିଛି ନାହିଁ ମାନେ ଘରେ ଯଦି ସେମିତି କିଛି କାମ ଥିବ। ତ ମୁଁ ଯିବା ପାଇଁ ବାଧ୍ୟ ଆଉ ଯଦି କିଛି ପ-ପର୍ବପର୍ବାଣି ଥିବ ତ ଯାଏ। ଆଉ ଏମିତି ଯଦି ମୋର କିଛି ଅଧିକ ଦିନି ଛୁଟି ପଡିଥାଏ ତ ମୁଁ ଯାଏ ଭାରି। ସେମିତି କିଛି ନାଇଁ ଯେ ମାସେ ହେଇଗଲା ତ ଯିବି। ସେମି ନୁହେ ବ ଅଧିକା ଛୁଟି ପଡ଼ିଲେ ମୁଁ ଯାଏ ଭାରି।
ଘରେ ବି ଆପଣଙ୍କ ପାଖକୁ ଆସନ୍ତି ବୁଲାବୁଲି କରିବା ପାଇଁ?
ହଁ।
ଯାହୋଉ ଶୁଣିକି ବୋହୁତ ଯାହୋଉ ଶୁଣିକି ବୋହୁତ ଖୁସି ଲାଗିଲା।
କାହିଁକି?
ଇତନା ଆପଣ ପାଖରେ ରହୁଚନ୍ତି ତ ଆପଣଙ୍କ ଘରୁକୁ ଯିବା ପାଇଁ ସେମତି କେତେ ସମୟ ଲାଗେ?
ହଁ ଯିବା ପାଇଁ ପାଖାପାଖି ଆଉ ସାଢେ ତିନି
ଯାଉ ଆପଣ ବୋହୁତ ପାଖରେ ରହୁଚନ୍ତି ଯାଇକି ବି ସେଠୁ ଆସିପାରିବେ ଗୋଟେ ଦିନ ଭିତରେ।
ଓହୋ ତମେ ଦୂରରେ ଟିକେ ଅଛ ବୋଧେ?
ହଁ ସେଥିପାଇଁ ପଚାରିଲି।
ହଁ। ଆଉ କଣ କୁହ ତମକୁ କଣ ସବୁ ରାନ୍ଧି ଆସେ?
ରାନ୍ଧି ତ ସେମତି କିଛି ବିଶେଷ ଆସେନି କାହିଁକି ନା ମୁଁ ଯେହେତୁ ନିରାମିଷ ଏତେ ଖା ନିରାମିଷ ଉପରେ ଯାହା ଖାଏ କାହିଁକିନା ଆମିଷ ଏତେ ମୁଁ ଖାଏନି ଆ ତ ସେମତି ମତେ ବେଶୀ ଭଲ ଲାଗେ ଫୁଟା ତରକାରୀ। ଯେମତି କିି ଖାଲି ବାଇଗଣ, ଆଳୁ, ଛୁଇଁ ପକେଇକି ଖାଅ ଫୁ ଫୁଟା ତରକାରୀ ହୋଉ ଡାଲି ହୋଉ ଆଳୁ ଭର୍ ତା ହୋଉ କୌଣସି ମତେ ସାଧାରଣ ଖାଇବା ବେଶୀ ଭଲ ଲାଗେ।
ହଁ। ନା ମତେ ସାଧାରଣ ଖାଇଲେ ଚଳିବ କିନ୍ତୁ ଟିକେ ସେଥିରେ ଲଙ୍କା ଥିବା ଦରକାର। ମାନେ ଟିକେ ବେଶୀ ତ ଲଙ୍କା ନୁହଁ ଟିକେ ରାଗ ହେଲେ ଖାଇବାଟା ଉଠିଯାଏ।
ହଁ ତା ସହିତ ପାଗ ପାଣି ବି ଟିକେ ହେଲେ ଆଉ ଟିକେ ଭଲ।
ହଁ। ଆଉ କଣ କୁହ?
ଆଉ କଲେଜ୍
ହୁଁ
ଆପଣ ତାହେଲେ ଏବେ କଣ କରୁଛନ୍ତି କରନ୍ତୁ? ମୁଁ ବି ଯାଏ ଟିକେ କଣ ଖାଇବା ପ୍ରସ୍ତୁତ କରିବି।
ହଁ ହଁ ହଉ ତାହେଲେ ତମେ ରାନ୍ଧିନ ଏପର୍ଯ୍ୟନ୍ତ?
ନା ନା ଏବେ ଆସିକି ଜଷ୍ଟ ପରିବାର ଆସିକି ପରିବା ପତ୍ର ନେଇକି ରୁମକୁୁ ଆସିଲୁ।